ହଁ।
ଆଜ୍ଞା କୁହ।
ହଁ ଅ ତାପରେ ଲାଷ୍ଟ ରଜରେ ହୋଉଛି ପଳେଇଲୁ ବରି ଯୋଉ ସାଇ ମନ୍ଦିର
ହଁ ହଁ ହଁ।
ଉ ବରି ସାଇ ମନ୍ଦିର ସ୍ୟାଡକୁ ବିରଜା ଯମ ମା ସାତ ଭୋଉଣୀ
ବା ଟେ ଜାଗା ବାଇକ୍ କୋଉ ଥିରେ
ବାଇକ ରେ ଆମ ବୁଲେଟ ରେ।
କିଏ କିଏ ଝିଅ ଆଉ ଆପଣ ଆଉ ମୋଉସା ଯାଇଥିଲେ।
ଉ ଲାଷ୍ଟ ରଜ ଦିନ ଝିଅକୁ ଆମ ଗାଁରୁ ନେଇକି ପଳେଇଲୁ ସିଏ ଦି ରଜ ଯାଙ୍କ ଆମ ସାଙ୍ଗରେ ବୁଲିନି ସିଏ ତାର ସାଢେ ଦୋଳି ଖେଳିକି ବୁଲିକି ମୁଁ ଫୋନ କଲା ବେଳକୁ ଧନ ଯିବୁ ନା ଆମ ସାଙ୍ଗରେ ବୁଲିବା ପାଇଁ ବାବା ମ ମୋ ସାଙ୍ଗରେ ହେଲେ ନା ନା ତମେ ତମର ଯାନି ମୁଁ ମୋର ଗାଁ ରେ ଦୋଳି ଖେଳୁଛି କୁଆଡେ ମୁଁ ବୁଲିବିନି ତମେ ଯା ତାପରେ ମୁଁ କହିଲି ମ ଜମା ଭଲ ଲାଗିଲାନି ମୁଁ କନି ଛୁଆ ଟାକୁ ନବୁନୁ କୁଆଡେ ଆମେ ଏତେ ବୁଲିଲେଇଁ ତାପରେ ମୁଁ ଫୋନ କ ଲି ଏ ଝିଅକୁ ମୁଁ କଲି ଝିଅ ତୁ ଆଇ ଗାଁ ଛକରେ ଆମେ ଛିଡା ହେଇଛୁ ତାକୁ ଛାଡେ ଆ ତୁ ଯିବୁ ଜେଦି ଆଇ କ ଲା ନା ଗାଡିରେ ଯା ଗା ହବନି ଏତେ ବାଟ ମୁଁ ଯିବିନି ମୁଁଏ ତାକୁ ମୁଁ ବୁଝେଇ ଦେଇଛି ସେ ଯିବ। ଆ ସିଏ ଆଣିକି ଛାଡିଦେଲା ଆମ ଗାଁ ଛକରେ ତାପରେ ତାକୁ ନେଇକି ପଳେଇଲୁ ଆଉ। ବୁଲି ବୁଲିକି ଆସିଲୁ ରାତି ଦଶଟାରେ ଖାଇ ପିଇକି ହୋଟେଲ ରୁ ଆସିକି ପହଞ୍ଚିଲୁ ମେଘରେ ଯୋଉ ମେଘ ଯେ ତିନ୍ତି ତିିନ୍ତି କି ଆସିଲୁ ଘରେ ତ ଡ୍ରେସ୍ ଚେଞ୍ଜ କରିକି ଶୋଇପଡିଚୁ ତାପରେ ସକାଳେ ଉଠିବୁ ଆଉ।
ହୁଁ ହୁଁ ହୁଁ।
ହୁଁ।
ତାହେଲେ ଆର୍ଥରେଆ ବୁଲା ହେଇଥିଲେ ଏଥରିଆ ବୁଲା ନାହିଁ ମନ ଦୁଃଖ ହଉଥିବ ବହୁତ।
ମନ ଦୁଃଖ ନୁହଁ ଆର ବର୍ଷ ପୁଅ ଦେହରେ ଥିଲା ମୁଁ ଜାଣିନେଇ ଏ ତେଆଡେ ବୁଲାବୁଲି ମେଘରେ ତିନ୍ତେଇ ତିନ୍ତିକି।
କେତେ ଯେ କେତେ ମାସେ ହେଇଥିଲେକି ହେତେବେଳୁ
ମୁଁ ଜାଣିନି ପା ସେତେବେଳକୁ ବା ରଜ ପରେ ଯେମିତି ଲାଷ୍ଟ ରଜ ହଁ ରେ ଆସିଲୁ ତିିନ୍ତି ମିନ୍ତି କି ଇୟରେ ମୋ ଏ ତ ଦେହ ପୁରା ଖରାପ ହେଇଗଲା ମାନେ ମୋର ପିରିୟଡ ଠିକ ସେ ହୁଏନି ଆଉ ମୁଁ କେମ୍ କେମିତି ଜାଣିବି ଉଁ ପୁଅ ଅଛି ବୋଲି? ତାପରେ ହଉଛି ଯେମିତି ଏମିତି ବୁଲାବୁଲି କରିକି ଭଗବାନଙ୍କ ଦୟାରୁୁ କୁହ ସିଏ ହବାରେ ଥିବ ସିଏ ହବ। ମୁଁ କେତେ ଆଡେ ବୁଲିକି କୋଉ ଆଡେ କୋଉ ଆଡେ ସବୁ ଗାଡିରେ ବାଇକ ରେ ମେଘତିରେ ଚିନ୍ତିକି ସିଏ ଆସ ତିକି ତାପରେ ଦେହ କଣ ହେଲା ଯେମିତି ମୁଁ ଆଉ ମୋ ଭାଉଜଙ୍କୁ ଫୋନ କଲି। ଲି ଭାଉଜ ଆଉ ମୋ ଦେହ ଏମିତି କଣ ହଉଛି ଆଉ ଭାଉଜ ଠିକ ସାଙ୍ଗେ ସାଙ୍ଗେ ଧରିଦେଲେ କହିଲେ ତମର ଗଡି ଡ଼ି ଯାଇଛି କି ମୁଁ କହିଲି ମୁଁ ତ ଏମିତି ହୁଏ ଆଉ ମୁଁ କଣ ଜାଣିଛି ଟେଷ୍ଟେ କରିଦିଅ ତାପରେ ତା ପରଦିନ ମୁଁ ଟେ ଟେଷ୍ଟେ କଲି ମୋର ପଜିଟିଭ ଆଇଲା ତାପରେ ଡକ୍ଟର ଦେଖେଇକି ତାପରେ ସମସ୍ତେ ମୁଣ୍ଡରେ ହାତ ଦେଲେ କନ ତୁ କୁଆଡେ କୁଆଡୁ ନ ଭୁଲିଛ।
ଯାଉ ମାନେ ଭଗବାନଙ୍କ ଦୟା ରୁ କିଛିର ରକ୍ଷା ହେଇଛି କିଛି ହେଇନି।
ହଁ ବା ତାପରେ କହିଲେ କହିଲେ ତତେ ଯୋଉ ଧନ୍ୟ ଠାକୁର ତତେ ରଖ କ୍ଷା କରିଦେଇଛନ୍ତି ମ ହଁ ବାପା ଆ ଠାକୁର ଅଛନ୍ତି। ମୁଁ ଠାକୁରଙ୍କୁ ଡାକୁଥିଲି ଯାହା ହଉ ଠାକୁର କିଛି ବି କ୍ଷତି କରିନାହାନ୍ତି ଯାହା ହଉ ଭଲରେ ଭଲରେ ପୁଅ ବକେଟେ ମତେ ଦେଇଛନ୍ତି।
ତା-ତାପଟାରୁ ମାନେ ଭଲ ଭଲ ସବୁ ହେଇଛିି।
ଭଲରେ ଏ ଭଗବାନ ଭଲରେ କାଳେ ମୋ ଏଇ ପୁଅ ହେଲା ବେଳେ ସିଜରୀ
କିରେ ଯୋଉ ଗଲ ତାପରେ ଆ
ହଁ ହଁ ତାପରେ ଭଉ ନା କିଛି ନା ନା ତାପରେ ଅସୁବିଧା କଣ କି ମୋର ତିନିଟା ଶିଯାରିଂ ହେଲା କି? ତିନିଟା ସିଜର କି ଡକ୍ଟରଙ୍କୁ ଯାଇକି ଦେଖାଇଲା ବେଳେ ଡକ୍ଟର ସାର୍ କହିଲେ କହିଲେ ତମ ତ ଜାଣିନଥିଲ ଆସିକି ଅ ଅଢେଇ ମାସରେ ବା ମୁଁ ଜାଣିଲି ଅଢେଇ ମାସ ଯେତେଳୁ ହେଇଯାଇଥିଲା କହିଲେ ଆଉ କି କିଛି ହେଇପାରିବନି ମୁଁ ଲି ସାର ଆଉ କିଛି ପ୍ରୋବ୍ଲେମ ନାହିଁ ନାହିଁ କି ତିନିଟା ସିଜରିଙ୍ଗ ମୋର କହିଲେ ପ୍ରୋବ୍ଲେମ ନାହିଁ କିଏ କହିଲା? ମୁଁ ଅଛି ଆଉ ଦେ କିଛି ହବନି ମତେ ଆଉ ମତେ ଡରଇଲିନି କିଛି ହବନି। ବୋଲି ହଉ ସେ ମୁଁ ଅ ଉପରଙ୍କୁ ହାତ ଟେକି ଦେଲି ମାନେ ଯାହା କରିବେ ସେ ଠାକୁର ଇଏ କରିବେ ମୁଁ ଏଇ କୁଣ୍ଟା ଆଉ ମୁଁ ଉଇ କିଛି ଆଉ କରିବିନି ସିଏ ଏବେ ଯାହା ହଉଛି ହଉ। ଝିଅଟେ ହେଇଛି ସେ ପୁଅ ହଉ କି ଝିଅ ହଉ ମୁଁ ଯାହା ହଉ। ହଉ ସିଏ ଭଗବାନ ସେ ଦେଇଛନ୍ତି ସେ ତାଙ୍କର ଉଦ୍ଧାର କରିବେ। ସେଇ ତାପରେ ତ ଏଇ ବ ଭଲେ ଯାଉ ସେ ସିଝରିଙ୍ଗ ତମର ସିଝରିଙ୍ଗି ହବ। ହବ ମୋର ଫରେ ଓ ନେଗେଟିଭ ବ୍ଲଡ
ହଁ।
ମୋର ଆଗରୁ ଆରେଞ୍ଜ ହେଇକି ଦିଟା ବ୍ଲଡ ଥିଲା ସିଜରି ବେଳେ ଯା ହଉ ବ୍ଲଡ କିଛି ଦରକାର ପଡିଲାନି ଭଲରେ ଭଲରେ ହେଇଗଲା।
ଯାଅ କେତେ ଆଡେ ବୁଲି ବୁଲାଇକି
ହଁ ବା ଏଇ ଝିଅକୁ ପଚାରିବ ଝିଅ କହିବ।
ହଁ ସିଏ କୁହନ୍ତି ତ ସେ ଏତେ କଥା କୁହନ୍ତିନି ଆଉ।
ହୁଁ।
ଖାଇବେ କେତବେଳେ?
ଆମେ ଖାଇବା ପିଇବା ହବ ହେଇ ଯାଇଛନ୍ତି ଇଏ ଆମ ନଣନ୍ଦ ଘରକୁ ଟାଉନୁ ସିଏ ଆସିବେ ତାପରେ ସିଏ ଯଦି ଲେଟ୍ ହେବ ଫୋନ୍ କରିବ ଆମେ ଖାଇଦେବୁ ଆଉ।
ହଁ ତା ଶୋଇପଡିଥିବ ସେ ଆସିକି
ନା ମ ଶୋଇବୁ କୋଉଠି ମୋ ଝିଅ ଶୋଇବନି ତା ବାବା ନ ଆସିଲା ପର୍ଯ୍ୟନ୍ତ।
ସେ ଏପଟ ସେପଟ ହଉଥବ।
ହଁ ସେ ଘର ଭିତରେ ଖାଲି ଫୋନ କରୁଥିବ ତା ବାବା ପାଖକୁ।
ମେହେନ୍ଦୀ ଲଗେଇକି ଭାରି ଖୁସି। ହି ହି
ହଁ କହିଲେ ମୋ ମତେ ଏପଟୁ ସେପଟ ପର୍ଯ୍ୟନ୍ତ ଲଗେଇ ଦେଲେ ନେଇ ମୁଁ କହିଲି ହଁ ତୁ ସେତିକି ଲଗେଇଥା, ଲଗେଇବୁ ଆଉ ପଛରେ ଯାଇକି ଲଗେଇ ଇବୁ ହଁ
କାଲି ସେ ଘରୁ ପଳେଇବେ ଆ ମ୍ୟାଡାମ?
ହଁ ସିଏ ରଖେଇ ଥୋଇ ଦଉନି ହଁ ଝିଅ ରଖେଇ ଥୋଇ ଦଉନି ତାକୁ ତୁ ଅନାନି ଆଜି ଆଉ ଯାଆ ନା ବାବୁଲା ତାକୁ ବାବୁଲା ଡାକେଇ, ବାବୁଲା ତୁ ଆଉ ଯା ନା ଯା ନା ତୁ ଆଉ ଛୁଟି ନେଇ ଯାନି। ସେ କହିଲା ବା ମୋ ମ୍ୟାନେଜର ଆସିନାହାନ୍ତି। ସାର ଆସିନାହାଁନ୍ତି ମୁଁ ଛୁଟି କେମି ନେବି ହେ ତୁ ଫୋନ କରିକି ତାଙ୍କୁ ଫୋନ କରିକି ମନା କର ତୁ ହଉଛି ଯିବୁନୁ ଆଉ। ଆଉ ତୁ ରଜ ପରେ ଯାଇକି ଜଏନ କଲୁ ନୁ ତତେ କିଏ କହୁଥିଲା ଆଗରୁ ଯାଇକି ଜଏନ ବରି ଆଉ, ଆଉ ରଜରେ ଟିକେ ମୁଁ ଯିବି ନା ମୋତେ ନେଇକି ଟିକେ ଯିବୁ ନା ଆଉ ବାବା ଆଉ ସ୍କୁଟି ଟା ନେଇକି ଯିବନି ରଜ ତିନି ଦିନ ସ୍କୁଟି ଟା ଆମର।
ଏ ହେ ହେ ହେ ବୁଲିବ ସିଏ ଆଉ। ଛୋଟ ଛୁଆ ଟେ ସେ ବଡ ଦିଦି ଘରେ ଅ ଛି ଟିକେ ବୁଲିବା ଏଇଆ ଆଉ।
ହଁ ହଁ ସିଏ ତା ଗୋଡ ତଳେ ଲାଗୁନି ମତେ ଆଜି ରଖେଇ ଥୋଇ ଦେଲାନି ତୁ କାନ ଫୁଲ ବାହାର କରିକି ଦେ ମତେ ଲଗେଇଦେ ଆଉ କଣ ତୁ ଆଣିଛୁ ତୁ ପିନ୍ଧିବୁ ବୋଲି?
ସେ ଗୋଟେ ଖୁସି ଆଉ।
ଆଉ ରଜରେ ମୁଁ ପିନ୍ଧିବି ନା ତୁ ପିନ୍ଧିବୁ ଆଣିଛୁ ବୋଧେ ଦଉନୁ ସେ ବାହାର କରିକି ମୁଁ କହିଲି ଅନନାନୀ କାନ ଫୁଲ ନାଉଛୁ? ଆଉ ତୁ କାନରେ କାହାକୁ ହାତ ମରେଇ ଦବୁନୁ, କହୁଛି ତୁ କେମିତି ହାତ ମାରୁଛୁ?
ସେ ସବୁ ନୋଟିସ୍ କରଛି ଆଉ।
ହଁ ଆମ ଝିଅର ମୋର ଯେମିତି ହସିନୁ ସେଇଟା ବୋକିଟା କିଛି ଜାଣିପାରୁନି ଆମେ କଣ କହିବାକୁ ଚାହୁଁଛୁ ସେ ବୁଝିପାରୁନି? କହିବ ତମେ ବୋକି ମୁଁ କାଇଁ ବୋକି ହେବି!
କହୁଛି ତାର ଯାହା ମନକୁ ଆସୁଚି ଆଉ, ସେ ଦେଖୁଛି ନା ସେ ଯୋଉଟା ଦେଖ ଖୁଛି ସେ ସେଇଟା କହୁଛି।
ହୁଁ ହୁଁ।
ପଢୁଛି ନା ସିଏ?
ହଁ ପଢୁଛି ଏଇ ଘୁଣେ ତ ପଢା ରଜରେ ପଢା ନା ଆଉ
ନା ଏଇ ଘର ଟୋଟାଲି ଆମକୁ ତ ଆମ କୁ ତ କାମ କରିବାକୁ ଇଚ୍ଛା ହଉନି ତ ପ ପାଠ ଛାଡ଼। ଆଉ କାମ କରିବାକୁ ବି କିଛି ହଉନି ଆଜି ଗୋଟେ ଦିନ ଆମେ ଯାଇଥିଲୁ ଆମ କେତେ ବୋଧେ ଯଦି ଘଣ୍ଟେ ଭଳିଆ କାମ କରୁଥିବୁ ମୁଁ ଠିକ ସେ ମନେ ଦେଇକି ଆଉ ବାକି ଟାଇମି ସବୁ ଏପଟ ସେପଟ ହେଇଯାଇକି ଶିଖି ଆଣିଛି କଣ ଖାଲି ମେହେନ୍ଦୀ ଗଲୁ। କିଣିକି ଆଣିଲୁ ଏମତି ହେଇ ହେଇ ଟାଇମ ପଳେଇଲା ଆଜି ପୁଣି କାଲି ତ ଟୋ ଟୋଟାଲି ଇଛାହଉନି କାଲି ଖାଲି ନୂଆ ଡ୍ରେସ ପିନ୍ଧିକି ଫଟୋ ଫଟ ଉଠେଇବେ। ଟିକେ ଷ୍ଟାଇଲି ମାରବେ ଖାଇଦେଇ ପଳେଇ ଆସିବେ।
ହୁଁ।
କାଲି ଟୋଟାଲି ଇଚ୍ଛା ହବନି।
ଭଲ ଖାଇବ ସେଠି କଣ ଖାଇବାକୁ ମିଳୁଛି କି ଖାଲି ଦେବେ।
ନା ନା ଖାଇବାକୁ ନୁହଁ ଏଇ ଆଉ କେ ଯୁ ରୁ କହୁଛନ୍ତି କାଲି ଟିଫନ୍ ଆଣିବେନି ବୋଲି। ଏଇ କ ଯଦି କିଣିକି ଆଣିବେ ବିରିୟାନ ଫିରିୟନୀ ଟିକେ ଖାଇଦେବେ। ଏ ବାର ଅଛି ଆଉ ଆଉ ନହେଲେ କିଛି ନାଇଁ ଖାଇ ଦେଇେଇକି ତାପରେ ଟିକେ ଏପଟେ ସେପଟେ ହେବେ କାମ କାଲି ଏତେ କରିବେନି ଫୁଣି ଘରୁ ପଳେଇ।
ହୁଁ ହୁଁ ହୁଁ ଖାଲି ଯାଇଙ୍ଗି କାଲି ଯାଇକିରି ଇଏ କୁ ଆଟେନାସ ପକେଇ ଦେଇକି ପଳେଇ ଆସିବା କ ଥା।
ଆଟନାସ ଟା ଖାଲି ପଡିବ ଟିକେ ସାଲଟା ପଳେଇ ଆସିବ ଏତିକି କଥା ଆଉ।
ହୁଁ ଦେଇନାହାନ୍ତି କି? ା ଦେଇ
ହଁ ହଁ ସାଲେରି ଆମକୁ ଦେଲେଣି ନା ମାନେ ଆର ମାସ ପାଇଁ ନା ଏଇଟା ଗୋଟେ ଛୁ ଛୁଟି ପଡିଯିବ ନା ସେଥିପାଇଁ ହଁ ଆମକୁ ଦେଲେନି। ତାଙ୍କୁ ବା ଦେଇନାହାନ୍ତି ଆଜି ତାଙ୍କର କଣ ସେ ନୂଆ ଆସିଛନ୍ତି ତ ସେଥି ପାଇ ତାଙ୍କର ମାନେ ଥାଲେ ସେଇଟା ବନେଇ ନଥିଲେ ସେ ଆଜି ମାନେ କହୁ ଥିଲେ ତାଙ୍କୁ କଥା ହଉଥିଲେ ଆମ ମ୍ୟାନେଜର ଯେ ତାଙ୍କ ସହିତ କାଲି ଦେବେ କହିଲେ।
ଆ ଦେଇଦବା କଥା ନା ଯେତିକି ଦିନ ହଉ ତମର ଦେଇଦବ କଥା ନା ଝିଅ
ରଜ ଖର୍ଚ୍ଚ କାହାର ସମସ୍ତଙ୍କ ଦରକାର ଆହୁରି ଆମ ମୋର କଣ କହିଲେ ଟିକେ ହଉଛି ଆ ସୋରୁମରୁ ଟା ଜ୍ଲଦି ପଇସାଟା ଦବା କଥା ଆହୁରୀ ସେମାନେ ଯୋଉ ଡେଟ ରେ ଦେଲେ ସେଇ ଡେଟ ରେ ଦଉଛନ୍ତି।
ହଁ ଝିଅ ବା କହୁଥିଲା ହାତରେ କେତେ ଦିନି ସେ ରଖୁଛନ୍ତି ପନ୍ଦର ଦିନ ରଖୁଛନ୍ତି। ଏତେ ଦିନ କୁଆଡେ ରଖେ ମୁଁ କିଏ ସୁ ଶୁଣିନି।
ରଖୁଛନ୍ତି ତାପରେ ପଇସା ଟା ସବୁ ମାସରେ ସେଇ ଡେଟ ରେ ଦିଅ। ଏ ଗୋଟେ ପୂଜା ପର୍ବ ଆଶୁଛି ଗୋଟେ ଡେସ୍ ଫ୍ରେସ୍‌ କିଣିନ୍ତୁ ତମେ ଟିକେ ଜ୍ଲଦି ଦବନି। ଅମେ କହିଲଣି ଦଶ ତାରିଖ ଠାରୁ ମାନେ ଏଇ ଘୁଞ୍ଚେଇଇ ଘୁଞ୍ଚେଇ
ଏ ତମେ ଝିଅ ସବୁ ଅଛ ଏଇ ରଜରେ ତମକୁ ବୋନସ ଦବା କଥା ନିଅ ଝୀ ଛୁଆ ଖର୍ଚ୍ଚ କରିବ।
ହଁ ଦିଅନ୍ତି ତ କିନ୍ତୁ ଆମର ଏଠି ଦିଅନ୍ତି କୋଉ ଟାଇମ ରେ କି ଯୋଉ ଦୀପାବଳି ଟାଇମ ରେ ସେଇ ଟାଇମ ରେ ଦିଅନ୍ତ ଏଥିରେ ଦିଅନ୍ତିନି। ଏଇ ଯୋଉ କାଳୀ ପୂଜା ହୁଏନି?
କାଇଁ ରଜରେ ତ ନାଇଁ ରଜରେ ମେନ ନା ଝିଅଙ୍କର ରଜ ନା ଆଉ।
ହୁଁ ସେଥିରେ ଦବା କଥା କିନ୍ତୁ କଣ କହିବୁ ସେ ତାଙ୍କୁ ତାଙ୍କୁ ଯୋଉଥିରେ ଯୋଉଟା ଭଲ ଲାଗେ ସେଇଟା, ସାଲେରୀ ଦବାକୁ ତ କୁନ୍ଥା ହଉଛନ୍ତି। ଆଉ ବୋନସ୍‌, ସାଲେରି ଦେବେ ବି ତାଙ୍କ ମନ, କାମ କରିବୁ ହକ, ସାଲିରେ ଦେଲେ ବି ଟିକେ ମନ ଦୁଃଖ ହଉଛି।
ସେ ମୂଳରୁ କାମ କର ନା ବସ ଚୁପ୍ ଚାାପ ଅଳ୍ପ ଅଳ୍ପ କାମ ର ବୁଲ ମାର୍କେଟ ଆସ ଖା
ସେଇ ତାଙ୍କର ହଉଛି ଦେଇନଥିଲେେ ସମସ୍ତେ। ନେଲେ ଗୋଟେ ମନ ଦୁଃଖ ହବନି ନା, ତାପରେ ଖର୍ଚ୍ଚ, ଏଇଥରେ ହଁ ଖର୍ଚ୍ଚ ସେମିତି ନ ହୁଅତା କି ସମସ୍ତଙ୍କର ପ୍ରବଳ ଖର୍ଚ୍ଚ ଏଇଥରେ ଷ୍ଟେସନାରୀ ଡ୍ରେସ ରେ, ସବୁ
ଆଉ ଗୋଟେ ଝିଅର କେତେ ଖର୍ଚ୍ଚ ହୁଅନି
ହୁଁ ସେଆ କହୁନ ତା ମନ ଦୁଃଖ ହେଇଥିଲା, ମୁଁ ଆସିଲା ବେଳେ ବି ଯାଇକି ସେଠି ଟିକେ କ କଥା ହେଇକି ଆସିଥିଲି ହଉଛି ସି ବି ଯାଇଁକି ଦି ତିନିଥର ବେ ହୁଁ ମୁଁ କହିଲି ତମେ ଯାଅ ପଚାର, ମୁଁ କହିଲେ କିଛି ହବନି, ମୁଁ ଯାଇକି କହିବି କଣ, ସିଏ କହିବେ ତୁ କାଇଁକି ତୁ କାଇଁକି ଆସି ତାଙ୍କ ପାଇଁ କହୁଛୁ, ମୁ କହିଲି ତମେ ଯାଅ କହିଦବ ସେ ମାନସ ବାବୁଙ୍କୁ ମୁ, ମୁ ତାଙ୍କୁ କହିଥିଲି ବି ସକାଳେ ସେ କଥାଟା ସେ କ ଖାଇଥିଲେ ମାନସ ସହି ତ କାଲିକି ଦେବେ ଆଉ, କାଲି ଦେଇଦେବେ, ଆଉ ଯେତିକି ଦିନ ହେଇଛି ସେତିକ ଦିନ ଦେବେ।
ଦେଇଦେଲେ ତାର ମନ ଟିକେ ଖୁସି ହବ।
ହଁ ଖୁସିଉ ଗୋଟେ କାମ କରିବାକୁ ଇଚ୍ଛା, ଅ ଜଣେ କାମ କାହିଁ କରୁଛି, ସାଲେରୀ ପାଇଁ ନା କଣ ପାଇଁ କରୁଛି, ସାଲରିୀ ନେଲେ ଆଉ କାମ କରିବା ଇଚ୍ଛା ହବ କି।
ସମସ୍ତଙ୍କୁ ନ ଦେଇଥାନ୍ତ, ଆଡ଼େ ରଜଟା ନ ହେଇଥାନ୍ତା।
ହୁଁ ଇଚ୍ଛା ହବନି କାମ କରିବାକୁ।
ହୁଁ ହଉ, ହଉ ରଖ ହଉ। ହଉ କାଲି କଥା ହବା ଆଉ ହଁ ହଉ ହଁ।